ହାଲୋ।
ସାର୍ ନମସ୍କାର।
ହାଲୋ।
ହାଲୋ।
ହାଲୋ।
ଆଜ୍ଞା ସାର୍ ନମସ୍କାର।
ହଁ ନମସ୍କାର କଣ କରୁଛନ୍ତି?
ଏବେ ତ ମୁଁ ବସିଚି ଆପଣ କଣ କରୁଚନ୍ତି?
ମୁଁ ବି ବସିଛି। ଖାଇ ସାଇଲେଣି?
ହଁ।
କଣ କହିଲେ ଖାନା ପିନା ସଇଲାଣି?
ହଁ ମୋର ତ ସରିଲାଣି ଆପଣଙ୍କର ସରିଲାଣି?
ହଁ ମୁଁ ଖାଇଥିଲି ଆମର ଚାଇଁ ପଖାଳ ଭାତ, ଶାଗ ଭଜା। ଆଳୁ ଭଜା। ଆଉ ଏମତି ଡାଲମା ଏମତି ମିଶିକି ଖାଇଥିଲା।
ଆଛା ଚାଇଁ ପଖାଳ କହିଲେ?
ମାନେ ଗରମ ଭାତଟାକୁ ପଖାଳି ଖାଇବା ତାକୁ ଚାଇଁ ପଖାଳ କରାଯାଏ ଆମ ଓ ଓଡିଆ ପରମ୍ପରା ହିସାବରେ।
ବୋହୁତ ବଢ଼ିଆ ଏବେ ପାଣିପାଗ କେମତି ଅଛି? ମୁଁ କଟକ ଏବେ
କଣ କହିଲେ?
ଚୋଉଦ୍ଵାର।
କଟକ ଯୋଉଦ୍ଵାରା।
ଚୋଉଦ୍ଵାର ଆଜ୍ଞା।
କଣ କରନ୍ତି ଆପଣ?
ଏବେ ତ ପଢ଼ାପଢ଼ି ସରିକି ଘରେ ଅଛି କରିନି କିଛି।
ସରିନି ନା ସଇଲାଣି?
ହଁ ସାରିଲାଣି ମାନେ ପ୍ଲସଟୁରୁ ଯୋଉ ପ୍ଲସଟୁ ପରେ ପ୍ଲସ ସରିକି ଘରେ ଅଛି ତ ଆଉ
ପ୍ଲସଥ୍ରି କରି ନାହାଁନ୍ତି କି ଗ୍ରାଜୁଏସନ୍ ପାଇଁ ପ୍ରିପେୟାର ହେଇ ନାହାଁନ୍ତି।
ହଁ।
ହାଲୋ।
ହାଲୋ।
ମୁଁ କହିଲି କି ଗ୍ରାଜୁଏସନ ବି ପ୍ରିପେୟାର ହେଇନାହାନ୍ତି।
ହଁ ମୁଁ ଏନୁ କହିଲି ନା କମ୍ପ୍ଲେଟି କରିକି ଏବେ ଆ ଘରେ ଅଛି।
ଗ୍ରାଜୁଏସନ୍ କମ୍ପ୍ଲିଟ କରିଛନ୍ତି ନା ପ୍ଲସଟୁ କମ୍ପ୍ଲିଟ କରିଛନ୍ତି।
ଗ୍ରାଜୁଏସନ୍।
ହୁଁ, କଣ ନେଇଥିଲ, ଅନର୍ସ କଣ ଥିଲା?
ମୋର କମର୍ସ ଥିଲା।
କମର୍ସ?
ଆପଣ କଣ ନେଇଥିଲେ?
ସେମ ମୋର ବି କମର୍ସ ଥିଲା।
ସତରେ?
ହଁ।
ବହୁତ ବଢିଆ, ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ଅଛି?
ପାଣିିପାଗ ତ ବହୁତ ଖରାପ ଅଛି, ଏବେ ପୁରା ଓଦା ଓଦା ପୁରା। ବର୍ଷା ହଉଛି ସକାଳୁ ପୁରା ଏନି ଟାଇମ୍ ଲାଗି ରହିଛି। ଏବେ ଟିକେ ଛାଡିଥିଲା ତଥାପି ଠୁପଠୁପ ଠୁପଠୁପୁ ହଉଛି ଆଉ।
ମାନେ କାଲି ରାତିଠୁ ନା ପଅରଦିନ?
ଆମର ପଅରଦିନଠୁ ହେଲାଣି, ତିନି ଦିନ ହେଲା ବର୍ଷା ଆସି ଲାଗି ରହିଛି।
ପୂର୍ବରୁ ତ ଖରା ହଉଥିଲା ଆପଣ ସେଟା ଜାଣିିଥିବେ।
ହୁଁ, ଯେହେତୁ ଏବେ ଆମ ଜାଣିଥିବେ ଆମ ଓଡିଆ କଲଚର୍ ର ହିସାବରେ ଆମର ମହାପ୍ରଭୁ ଯେହେତୁ ସ୍ନାନ କଲେ ତାଙ୍କର ସ୍ନାନ ପୂର୍ଣ୍ଣିମା ସରିିବା ଭିତରେ ସେ ଯେ ଯେହେତୁ ଜରରେ ପଡିଲେ ବର୍ଷା ଟା ହବା ସ୍ୱାଭାବିକ, ଯେମିତି ଆମର ଜାଣିଥିବେ ଆମର ଆମୁକୁ ଜର ହେଲେ ଯେମ ଯେ ଆଗରୁ ଆମର ମା ମାନେ ଆମକୁ ଯେମିତି ପଟି ଭିଡନ୍ତି ଆମ ମୁଣ୍ଡରେ। ପଟିଶେଖା ପାଣି ଦିଅନ୍ତି ହୁଁ,। ବାସ୍ ସେମିତି ଆମର ପ୍ରକୃତି ବି ଆମର ଗୋଟେ ଅଛି ଆମ ବଢିଆ ମାନେ କଲଚର୍ ହିସାବରେ ଯେମିତି ଆମର ପ୍ରକୃତି ଆମର ମାଟି ମା।
ହଁ କିନ୍ତୁ ବର୍ଷା ଟା ବେଶୀ ବିଳମ୍ବରେ ହେଲା।
ବିଳମ୍ବ ହେଇନି କିନ୍ତୁ ମାପ୍ରଭୁ ଯେହେତୁ ତାଙ୍କେ ଗୋଟେ ଜରରେ ପଡିଛନ୍ତି ତାଙ୍କ ନେଗି ତାଙ୍କୁ ବି ଥଣ୍ଡା ଦରକାର ନା ଟିକେ। ଗରମ ରେ ଏତେ ଗରମ ରେ ଆଗରୁ ଯେମିତି ଅଧିକ ଗରମ ହୁଏ, ଏବେ ଦିନୁ ଯୋଉ ଦି ତିନି ଦିନ ହେଲା ଅଧିକ ଟିକେ ଥଣ୍ଡା ଲାଗୁଛି କାହିଁକି କାହିଁକି ନା ମା ମାନେ ମାଟି ମା ମୋ ର ଯେମିତି ଏ ଆମ ମା ଯେମିତି ଆମକୁ ସେବା କରେ, ସେମିତି ମାଟି ମା ହିଁ ମାନେ ପ୍ରକୃତି ୟାଙ୍କୁ ଗୋଟେ ସେବା ଯୋଗଉଛି। ବର୍ଷା ହିସାବରେ ସେମିତି ବାଦଲ ଢାଙ୍କିଚି ବାଦ ଦଲ ଢାଙ୍କିଚି ମାନେ ବର୍ଷା ହଉଛି, ଥଣ୍ଡା ଟିକେ ହଉଚି ପାଣିପାଗ।
ବର୍ଷ ନହେଲେ ବି ଆମେ ତ ହଇରାଣ ହେଇଥାନ୍ତେ ବହୁତ। ଯେମିତି ଚାଷକୁ ଡେରି ହେଇଥାନ୍ତା। କଣ କହିଲ? ଭୁଲେ ଯଦି ବର୍ଷା ନ ହେଇଥାନ୍ତା ନଙ୍କ ଦୁର୍ବିକ୍ଷ ଭଳି ଏ ସେଇଭଳି ପରିସ୍ଥିତି ହେଇଯାଇଥାନ୍ତା।
ନାଇଁ ନଙ୍କ ଦୁର୍ବିକ୍ଷ କିଛି ନାଇଁ।
ହଁ ଖାଦ୍ୟ ଅଭାବରୁ। ପ୍ରକୃତରେ ଏଇ ସବୁ ଜିନିଷ ଦେଖାଦବ ଏବେକା ଆ ମାନେ ଯୁବପିଢି ଯୋଉଭଳି ଆଧୁନିକତାକୁୁ ଆପଣେଇଲେଣି ଚାଷ ଜମି ଏସବୁ ପ୍ରତି ଏତେ ଆଗ୍ରହୀ ନୁହେଁ, ଦେଖିଥିବେ ଆପଣ, ପ୍ରାୟେ ଗୋଟେ ସ୍କୁଲ୍ ରେ ଯଦି ପିଲାମାନଙ୍କୁ ପଚରା ଯାଏ ତାହେଲେ ତୋମେ ବଡ ହେଲେ କଣ ହବା ପାଇଁ ଚାହୁଁଚ? କିନ୍ତୁ ପିଲାମାନେ କଣ କୁହନ୍ତି କି ମୁଁ ଡାକ୍ତର ହେବି, ଇଞ୍ଜିନିୟର୍ ହେବି, ମୁଁ ଚାକିରି କରିବି। କାର୍ପେଣ୍ଟର୍ ହେବି, ଆ, ବହୁତ ବଡ ମୁଁ ବୈଜ୍ଞାନିକ ହେବି। କିନ୍ତୁ କେହି ଗୋଟେ ପିଲା କୁହନ୍ତିନି କି ମୁଁ ଚାଷ କରିବି। କାହିଁକି ନା କାରଣ ପିଲାଦିନୁ ଆମକୁ ଏଇ ଶିକ୍ଷା ଦିଆଯାଇଥାଏ। କି ବାପା ବି ସେମିତି କୁହନ୍ତି କଥାରେ କଥାରେ କହିଥାନ୍ତି କିନ୍ତୁ ପିଲାମାନେ ମୁଣ୍ଡରେ ସେଟା ପୁରେ
ବାପା କୁହନ୍ତି ଯଦି ପରୀକ୍ଷାରେ ଭଲ ରମ୍ୱ ନମ୍ବର ନ ଆଣିବୁ ତାହେଲେ ତୁ ସେ ବିଲରେ ଖଟିବୁ। ତ ପିଲାମାନେ ମନ ବି ରେ ଏଇଟା ଆଣନ୍ତି କି କଣ ବିଲ ଚାଷ ଏ ସବୁ ଛୋଟ ଲୋକ କରନ୍ତି। ଯୋଉମାନେ କମ୍ ପାଠ ପଢିଥାନ୍ତି ସେଇମାନେ କରନ୍ତି। କିନ୍ତୁ ସେଇଟା ଉଚିତ ନୁହେଁ ଯଦି ଚାଷୀ ଚାଷ ବି କରିବା ପାଇଁ ଆଗ୍ରହୀ ହେବା ଦରକାର। ସମସ୍ତେ ଚାକିରି କରିକି ବାହାରେ ଅର୍ଥନୀତିକି ସୁଦୃଢ କଲେ କିଛି ହବନି।
ହୁଁ।
ଆମ ଭାରତରେ ଆମ ଓଡିଶାରେ ଆମ ଭାରତ ଗୋଟେ କୃଷି ପ୍ରଧାନ ଦେଶ। ତାକୁ ସୁଦୃଢ କରିବାର ଅଛି କି ପାଠ ପଢା ସହିତ କୃଷି କାର୍ଯ୍ୟରେ ଆଗ୍ରହୀ ରହିବା କିପରି କାରଣ ଚାଷ ଯଦି ଆମେ ଏଇ ପଦ୍ଧତିରେ କରିବା ଆଧୁନିକ ପଦ୍ଧତିରେ କରିବା କରିବାକୁ ହେଲେ ଆମକୁ ପାଠ ନିହାତି ଦରକାର ପାଠ ପଢ଼ିଥିବା ଦରକାର। ପାଇଁ ଆମେ ଆଧୁନିକ ପଦ୍ଧତିରେ ଆମେ ଚାଷ କରିପାରିବା ବହୁତ ସୁଲଭ ମୂ ତିଆରୀ ହେଇପାରିବ ଆଉ ପାରିଶ୍ରମିକ ବି ଏତେ ପଡିବନି।
ହଁ ନିହାତି ଭାବରେ।
ଆଜ୍ଞା ତ ଆଜିକାଲି ଯୁବପିଢି ମାନଙ୍କୁ ଏଇଟା ସଚେତନ କରିବାର ହଉଛି କି ସଚେତନ ହେବା ପାଇଁ ଆଉ ପ୍ରକୃତରେ ଆଜି ଯେଉ ଭଳିଆ ପ୍ରଦୂଷଣ ହଉଛି। ଆଉ ଯେମିତି ପନିପରିବା ସବୁ ବାହାରେ ବିକ୍ରି ହେଉଛି ଏସବୁ ଦୂଷିତ ଜିନିଷ। ଖାଇକିନି ଏତେ ରୋଗଗ୍ରସ୍ତ ହଉଛନ୍ତି ଲୋକମାନେ ଆପଣଙ୍କ ଏରିଆରେ ବି ଆପଣଙ୍କ ଅଞ୍ଚଳରେ ବି ଦେଖିବେ ଘରେ ଘରେ ମଧୁମେହ ରୋଗ ହେଇଥିବ।
ହୁଁ ସେମିତି ହୁଏ।
କାହିଁକି ଜାଣିଚନ୍ତି?
ନାଇଁ।
ହଁ ତ ଏଇ କେବଳ ଏଇ ପନିପରିବା ଖାଇକି ଯୋଉ ବାହାରୁ ଆସିକି ସାର ଦିଆ ଜିନିଷ ଆଉ ପ୍ରତ୍ୟେକ ଲୋକ ବାହାରୁ ମଗେଇକି ଖାଇବା ପାଇଁ ପସନ୍ଦ କଲେ। ବାଡିରେ ଆଉ ଚାଷ କରିବା ପାଇଁ ପସନ୍ଦ କରିବେନି ତ ଇଏ ରୁ ପରିମାଣ ଏସବୁ ଜିନିଷ ଆମରି ଉପରେ ହିଁ ପ୍ରଭାବ ପକାଇବ। ପାଇଁ ଏତେ ରୋଗ ଆସୁଚି ଡାକ୍ତର ବି ଚିହ୍ନି ପାରୁନି ବହୁତ ଜିନିଷ ଆସୁଚି। ଆକୁ ସଚେତନ ହେବା ଦରକାର ଲୋକମାନେ ଆମେ ଯେମିତି ସଚେତନ ହେବା। ଆମେ ଆମ ପରିବାରକୁ ସଚେତନ କରାଇବା ଆମ ଆଖପାଖ ଲୋକଙ୍କୁ
ନିହାତି ଭାବରେ।
ଆଜ୍ଞା।
ଆଉ ଆପଣ ଘର ଦୁଆରେ କିଏ କିଏ ଅଛନ୍ତି?
ମୋ ପରିବାରରେ ମୋ ବାବା ଅଛନ୍ତି ବୋଉ। ମୋ ଭଉଣୀ ମାନେ ଦିଦି ଭାଇ ମୁଁ। ଆଜ୍ଞା ମୁଁ ସବୁ ସାନ ଜେଜେମା ଅଛନ୍ତି ଦାଦା ଖୁଡି।
ତମେ ସାନ ନା ମଝିଆଁ?
ମୁଁ ସାନ। ହଁ ଭାଇ ବଡ଼ ତାପରେ ଭାଇ ପରେ ମୁଁ।
ଆଉ ବାବା ତମର କଣ କଅନ୍ତି ବାବା।
ବାବା ଚାଷ କରନ୍ତି, ସେଥିପାଇଁ ଚାଷ ଉପରେ ବେଶୀ ଇଏ ବାପାଙ୍କ ଠାରୁ ଦେଖିଚି। ଯିଏ କି
ଟି ନଲେସ୍ ଟିକେ ଅଧିକ।
ଶିକ୍ଷା କରେଇଚି ବାପା ବି ବହୁତ୍ ଖଟନ୍ତି, ମାନେ ସେଠି। ଆଉ
ଏବେ କଣ ପପ୍ ପ୍ରପର କଟକ ସେଇଠି ଆପଣଙ୍କ, ନା କୋଉଟା?
ନାଇଁ ନାଇଁ ମୁଁ ଗାଁରେ ମୋର ଗ୍ରାମାଞ୍ଚଳ।
ହୁଁ।
ଚୌଦ୍ୱାର ଆପଣ ଜାଣିଥିବେ ଧବଳେଶ୍ଵର ଚୌଦ୍ୱାର।
ଯେ କିନ୍ତୁ ଯାଇନି କେତେବେଳେ।
ହଁ ଆସନ୍ତୁ, ଆମର ଏଠି ବହୁତ୍ ଭଲ ଭଲ ଜାଗା ବି ଅଛି।
ମୁଁ ଅଛି ଗଣ୍ଡ୍ ଦର୍ଶନୀୟ ସ୍ଥାନ କଣ ଅଛି କୁହ?
କଣ କହିଲେ?
ଦର୍ଶନୀୟ ସ୍ତାନ କଣ କଣ ଅଛି? ତମର ସେଠି।
ଯେମିତି ହେଲା ଧବଳେଶ୍ୱର ବାବାଙ୍କର ପୀଠ। ଆଉ କଟକ୍ କଟକ ବି ଆସିଥିବେ ନିହାତି କାରଣ କଟକ ତ ବହୁତ୍ ବଡ଼ ଇଏ ନା ତ ନିହାତି ଆସଥିବେ। ସମସ୍ତଙ୍କର କାମ ପଡ଼େ କାରଣ ବହୁତ ବଡ଼ ହସ୍ପିଟାଲ ଅଛି ଆମ କଟକରେ।
ହଁ ହଁ।
ବାର ବାଟି ବି ଅଛି ଆଉ
କଥାରା ସ୍ଲୋ ହେଇଯାଉଚି ଆପଣଙ୍କର।
ହ୍ୟାଲୋ।
ହୁଁ କୁହ।
ହୁଁ କଟକ ବି ଯେମତି ଷ୍ଟାଡିୟମ୍ ଅଛି। ଦୁର୍ ଗ ଅଛି, ଆଉ ବହୁତ୍ ବଡ ହସ୍ପିଟାଲ୍ ବି ଅଛି।
ପ୍ରାୟ ଟାଇମ୍ କଟକ ଯାଇଚି କାହିଁକିନା ଆମର ସେଠି ଆମର ଦଦାଘର ଅଛନ୍ତି। ଆମର ଏଠି, ଜଉ କହୁନାହାଁନ୍ତି ବାରବାଟୀ ଦୁର୍ଗ କହୁନାହାଁନ୍ତି
ହୁଁ।
ସେଇ ପାଖରେ ଅଛି ପଥର ଗେଟ୍ ଅଛି ଜାଣିଥିବେ ଗଡଚଣ୍ଡି ମନ୍ଦିରକୁ ରାସ୍ତା ଅଛି।
ହଁ।
ହୁଁ ସେଇ ଭିତରେ ରହୁସନ୍ତି, ଆମର ଦଦାଘର ରହୁସନ୍ତି ଆମର ଅଲଗା ବି ବନ୍ଧୁବାନ୍ଧବ ସେଇଠି ଅଛନ୍ତି।
ବହୁତ ବଢିଆ କଥା କଟକରେ ବି ବହୁତ
ମୁଁ ଯାଇଚି ପ୍ରାୟ ଟାଇମ୍ କଟକ ଯାଇଚି। କଟକ ରେ ଗଡଚଣ୍ଡୀ ମନ୍ଦିର ବୁଲିଚି, ଷ୍ଟାଡିୟମ ବି ଦେଖିଛି।
ହୁଁ ହୁଁ।
ହାଲୋ।
ଆଜ୍ଞା।
ଶୁଭୁଚି ଟି।
ଆଜ୍ଞା, ଭଲ ସେ ଶୁଭୁଚି।
ଆଜି କଣ ଖାଇଛନ୍ତି, କଣ?
ଆମେ ତ ନିରାମିଷ ଖାଦ୍ୟ ଖାଇଚି ଭାତ ଡାଲି।
ହୁଁ।
ହଁ ଭଜା, ଶାଗ ଭଜା।
ଆଜି ଆମିଷ ଖାଉନାହାନ୍ତି।
ନାଇଁ ମୁଁ ଆମିଷ ଖାଏନି।
ଜମା ଖାଇବେନି।
ନାଇଁ।
ସରିଲାଣି ଡିଉଟି।
ମୁଁ ଚାରି ପାଞ୍ଚ ବର୍ଷ ହବ ଛାଡ଼ିଲିଣି।
ହୁଁ।
ଥାଙ୍କ୍ ୟୁ।
ଭଲ ଆମିଷ ଖାଦ୍ୟ ନ ଖାଇଲେ ଭଲ। ସାଦାସିଧା ବହୁତ ବଢିଆ।
ନିହାତି ଏମିତି ତ ଖାଇବା କଥା ନୁହେଁ। ଆମେ ସବୁ ଏତେ ଏତେ ପରିମାଣରେ ଲୋକମାନେ ଖାଉଚନ୍ତି କିନ୍ତୁ ଏମିତି ଖାଇବା ଦ୍ୱାରା କଣ ହଉଚି ନା ଆ ଆମ ଉପରେ ତ ପ୍ରଭାବ ପଡୁଛି, ଆମ ଶରୀର ଉପରେ ପ୍ରଭାବ ପଡୁଛି, ମାନସି ସିକ ଉପରେ ବି ପ୍ରଭାବ ପକଉଚି, କିନ୍ତୁ ଲୋକମାନେ ଯୋଉ ସେ ଜିନିଷ ଟା ବି ବହୁତ ମାତ୍ରାରେ ରହିବା ପାଇଁ ପଡିବ। ସେଥିପାଇଁ ଇଞଜେସନ୍ ଦିଆଯାଉଛି। ଆମେ ଆମେ ଯଦି ଶିକ୍ଷିତ ହବା ନାଇଁ ଏଇ ସବୁ ଉପରେ, ବେଶି ଗୁରୁ ତ୍ୱ ଦବା, ଜାଣିବା, ଯୋଉଟା ଆମ ଦେହ ପାଇଁ
ମାନେ ମାନେ ନା ଅଧିକ ମାନେ ରୋଗର ସେ ପୁଣି ଚିକେନ୍ ଫିକେନ୍ ଖାଇକିନା ଅଧିକା ମାନେ ନନ୍ଭେଜ୍ ଜିନିଷ
ଏତେ ତାଟ୍କା ପନିପରିବା ଅଛି। ବହୁତ ସବୁଜ ପନିପରିବା ଅଛି ଯାହାକି ଆମ ଦେହକୁ ସୁସ୍ଥ ରଖେ।
ଆଉ ଦୀର୍ଘଜୀବି ରଖିବ।
ହୁଁ।
କିନ୍ତୁ ଆମେ ଏସବୁ ଜିନିଷ ଖାଇକି, ଆଜି ଆମ ଶରୀରକୁ ଖରାପ କରୁଚେ। ଆସୁଥିବା ପିଢ଼ିକୁ ବି ଖରାପ କରୁଚେ। ସଚେତନ ହେବା
ହଉ ଠିକ୍ ଅଛି। ମୁଁ ଟିକେ ଏବେ ଯିବି ଗୋଟେ ମେଡିକାଲ କାମ ଅଛି ମାମାଙ୍କୁ ନେଇଯିବି। ଆଉ ପରେ କେବେ କଥା ହବା। ଠିକ୍ ଅଛି।
ଆଜ୍ଞା। ଠିକ୍ ଅଛି।
ମାମା ଡାକିଲେଣି ସେପଟେ। କଥା ହେଇକି ଆପଣ ସହିତ ବହୁତ ଭଲ କଥା ମାନେ ଭଲ ଲାଗିଲା। ଧନ୍ୟବାଦ ଦେବି।
ଆଜ୍ଞା।
ଯାହା ସାହାଯ୍ୟରେ ଆମେ ଟିକେ କଥା ହେଇ ପାରୁଛେ। ଭଲରେ ଟିକେ ଜେ-ଜ-ଜଣେ ଜଣଙ୍କୁୁ ଜାଣିପାରୁଚେ।
ଆଜ୍ଞା।
ସବୁ ବିଷୟରେ କଥା ହେଇପାରୁଛେ ମାନେ ସବୁ ଭଲ, ମନ୍ଦ। ହଉ ଠିକ୍ ଅଛି। ଳପରେ କେବେ କଲ୍ କରିବି ଆଉ। ରହିଲି। ଜୟ ଜଗନ୍ନାଥ।